ଆପଣଙ୍କୁ ଶୁଣାଯାଉଅଛି?
ହୁଁ।
ଆଜ୍ଞା ତ ଆପଣ କଣ କରୁଛନ୍ତି ଏବେ?
ଶୋଇଛି।
ଆଜ୍ଞା ତ ଆପଣ ଶୋଇବା ଅବସ୍ଥାକୁ ଆସିଗଲେଣି ତାହାଲେ।
ହଁ ହଁ। ଆପଣ ତ ସେତେବେଳଠୁ ଖାଉଛନ୍ତି ଆଉ।
ଆଜ୍ଞା ଆଜ୍ଞା ଏବେଯଷ୍ଟ ହାତ ମୁହ ଧୋଇକି ଆସିଲି ସେତବେଳୁ ଆଇଲେ କଣ କହିଲେ ମୁଁ ଟିକେ ବାଢିକି ଦେଲି ସମସ୍ତଙ୍କୁ ତାପରେ ବସିଲି। ଆଉ ଖାଇଲୁ ମୋର ଟିକେ ଖାଇବା ଲେଟ୍ ହୁଏ ଆଜି କଣ ପାଇଁ ମାନେ ଆଇଁଷ ଟିକେ ଲେଟ୍ ହୁଏ ମୁଁ ଲେଟ ଲେଟ୍ କରି ଖାଏ ସେଥିପାଇଁ ଲେଟ୍ ଠହେଇଗଲା ଟିକେ ଆଉ ତାପରେ ଏବେ ଜଷ୍ଟ ଆସିକି ବସିଛି ଗଡୁଥିଲି ଆଉ।
ଆଚ୍ଛା।
ହଉ ଆଜ୍ଞା ଆଜ୍ଞା। ମୁଁ ଆପଣଙ୍କୁ ଅ କୁହନ୍ତି ଯେ ୱାଟର ପାର୍କ କଥା କିଏ ନା କିଏ ଗୋଟେ ଘରେ ରହିଯାଉଛି ସେ ସେଥିପାଇଁ ମୁଁ କହିପାରୁନି।
ହଁ।
ତ ମୁଁ ମୁଁ ଗୋଟେ ଭାବୁଛି ଗୋଟେ କାମ କରିବି। ମୁଁ ମୋର ମୁଁ ମୋ କଥା ଟା ମାନେ ଯେମତି କି ମୋ ସାଙ୍ଗ ସେଇଟା କରିଛି ସେଇ ଭଳିଆ କହିଦଉଛି ନହେଲେ। ତା ଦ୍ଵାରା କିଛି ଗୋଟେ କଥା ତ ହେଇ ହି ଯିବା ନା ବୁଝିପାରିଲେ। ତ କାଲି ମୋ ସାଙ୍ଗ ଯାଇଥିଲା କାଲି ମୋ ସାଙ୍ଗ ଯାଇଥିଲା ୱାଟର ପାର୍କ ସେଇଟା ପୁଣି ଘରେ ନ କହିକି।
ହୁଁ।
ଆଉ ସେଇଟା କଲେଜୁ କଲେଜ ରୁ ଚାଲି ଯାଇଥିଲା ସେ ହେଲା।
ଆଚ୍ଛା ପଇସା କେମିତି ଆଣିଲା?
ପଇସା ବା ଏଇଥିରେ ଯୋଉଥିରେ ଆସୁଛି।
ଆଚ୍ଛା ଆଚ୍ଛା ହଁ ହଁ।
ଆଜ୍ଞା। ତାପରେ ତାପରେ ପଇସା ମୋ ପାଖରେ ଥିଲା ନା ତା ପାଖରେ ଥିଲା ଆଚୁଆଲିରେ। ସେମିତି ଏଥିରେ ନ ଆସିଲେ କିଛି ନାହିଁ ଏଥିର ବି ସେ ଖର୍ଚ୍ଚ କରିନି କାରଣ ଘରେ ଦେଖେଇ ଦେଇଛି ଯେ ଏତିକି ଆସିଛି ବୋଲି। ତ ମୋ ପାଖରେ ଥିଲା ଆଗରୁ ତ ସେଇଟା ନେଇକି ଭାଗିସ କଲେଜୁ କଲେଜ ରୁ କଲେଜୁ ଆମ ତା କଲେଜରୁୁ କାଲି ମେସେଜ ଆସିଥିଲା କି ଛୁଟି ଆଉ ସମସ୍ତେ ଶୋଇପଡ କିନ୍ତୁ ସିଏ ସେ ଟିକେ ଛନ୍ ଛନ ହେଇକି ସାଙ୍ଗମାନଙ୍କ ସହ ପଳେଇଲା।
ଆଚ୍ଛା।
ଆଜ୍ଞା ତାପରେ ସେ ସେଠି ପହଞ୍ଚି ସାରିଲା ପରେ ତାପରେ ସେଇଠୁ ତ ତା ଭିତରକୁ ଟିକେଟ କରିକି ପଶିଲେ ଆହା ଆ କିଏ ମଜା କୁହନ୍ତୁନି ଆପଣ ମାନେ ଫା ଗଲୁ ଫାଷ୍ଟ ଗଲେ ସେମାନେ ଯାଇକି ସେଠାରେ ବୁଡିଲେ ବୁଡିଲେ ବୁଡିଲେ ବୁଡିଲେ ବୁଡିଲେ ତାପରେ ସେଇ ଯୋଉ ଗୋଟେ ନଥାଇ କେମିତି କୋ କୋଡୁଅ ଭଳିଆ ସେଟା ଫୁଲ ହେଇଯାଏ ପାଣି ତାପରେ ଧୁମକିନା
ହଁ ହଁ ହଁ ହଁ ହଁ।
ତା ତଳେ ବସିଲେ ପୁରା ସମସ୍ତେ ତ ଓଦା ହେଇକି ତାପରେ ସେଇ ରାଇଡ ଫାଇଡ ଯୋଉ ଖସଡ଼ା ରେ ଖସିଲୁ ଆଉ ପୁରା ଖସି ଆସି ଆସିକି ଆସିଲୁ ଆଉ ଆଉ ଗୋଟେ ଖସଡ଼ା ଥିଲା ଯୋଉଥିରେ କି ଆମ୍ଭେ ପରସ୍ପର ମଧ୍ୟରେ ମାନେ ଜଣେ ଜଣେ ହେଇକି ଆ ଯାଉଥିଲୁ ନା ତ ସେଥିପାଇଁ ଗୋଇଠା ମରାମରି ହେଇଯାଇଛୁ ପୁରା
ଆଚ୍ଛା ଆଚ୍ଛା।
ଆଜ୍ଞା ତାପରେ ସେଇଠୁ ସେତିକି ସାରି ସାରିଲା ପରେ ୱେଇଥ ପୁଲ୍ ପାଖକୁ ଗଲୁ।
ହୁଁ।
ହୁଏ ପୁଲରେ ୱେବ୍ ହଉନଥିଲା ଆମେ ଯେତେବେଳେ ଯାଇଥିଲୁ ତାପରେ କିଛି ସମୟ ପରେ ୱବ୍ ଷ୍ଟାଟ୍ ହେଲା। ତାପରେ ବିଶ୍ୱାସ କରିବେନି ସେ ୱେବ୍ ପୁଲ୍ ରେ ଯେମିତି ଲାଗୁଥିଲା ବୁଡିଯିବି ବୋଲି ନା ଦୁଇ ଜଣ ଆମର ଦେ ତାଙ୍କର ଡୁଇ ଜଣ ପୁରୁଷ ମିତ୍ର ଯାଇଥିଲେ ଆଉ ତିନି ଜଣ ମହିଳା ମିତ୍ର। ବୁଝିଲେ କି।
ହୁଁ।
ଅ ତ ଟୋଟାଲି ଆମେ ଟୋଟାଲି ସେମାନେ ପାଞ୍ଚ ଜଣ ଯାଇଥିଲେ ତ ସେମାନେ କଣ କଲେ ନା ସେଇ ପୁରୁଷ ମିତ୍ର ଦୁଇ ଜଣଙ୍କ ମଧ୍ୟରେ ଜଣଙ୍କୁ ପହଁରା ଆସେ
ଆଚ୍ଛା ହୁଁ।
ଓ ସିଏ ମୋନସ ସେ ଯୋ ଯିଏ ଅ ଯିଏ ମୋର ସାଙ୍ଗ ଅତି ନିକଟ ସାଙ୍ଗ ଥାଏ। ସାଙ୍ଗ ଥିଲେ ଯେମିତି କି ମାନେ ମୋ କଥା ହିଁ କହୁଛି ହେଲା ତ ହଁ ସିଏ କଣ କଲେ ନା ତାଙ୍କ ହାଇଟ ଟିକେ ଛୋଟ ହେଇଥିବାରୁ ସେ ଟିକେ ବୁଡି ଯାଉଥିଲେ।
ହଁ।
ତ ବେଶୀ ଦୂରକୁ ଯାଇ ପାରୁନଥିଲେ ତ ବେଶୀ ଦୂରକୁ ଗଲା ମାତ୍ରେ ସେ ବୁଡି ଯାଉଥିଲେ କିନ୍ତୁ ସିଏ ଯୋଉ ପହଁରା ବାଲା ସାଙ୍ଗ ଥିଲେ ତାଙ୍କର ପୁରୁଷ ମିତ୍ର ତାଙ୍କ ହାତ ଧରି ଧରି ମୁଁ ପୁରା ଶେଷ ପର୍ଯ୍ୟନ୍ତ ପଳେଇଲି କାରଣ ମୁଁ ତାଙ୍କୁ ଖାଲି ହାତ ଧରିଛି ସିଏ ମତେ ପୁରା ଧରିକି ଚାଲିଛନ୍ତି। ତାପରେ ଆ ସେଠି ଗୋଟେ ଏମିତି ବାଡ ଟାଇପ ର ଅଛି ହେଲା। ତ ସେଠି ଆମେ ଏମିତି ପଛୁଆ ଲେଟିକି ଏମିତି ଗୋଡ ଚଲଉଥିଲୁ ପାଣିରେ ବୁଝିପାରିଲେ। ସେମାନେ ଗୋଡ ଚଲଉଥିଲେ। ସେ ସେଇ ଗୋଡ ଫୋଡ ଚଲେଇଲୁ ସେଇଠି କିଛି ସମୟ ବିତେଇଲୁ ତାପରେ ଆସିଲା ବେଳକୁ ମତେ ପୁରା କୁଣ୍ଢେଇକି ଧରିକି ଆସିଥିଲେ ସମସ୍ତେ। କାରଣ ମୁଁ ତ ଏଡିିକିଟିଏ ହେଇଛି ସମସ୍ତେ ଯିଏ ଧରୁଛି ନାଇ ସିଏ ଏମିତି ବୁଲେଇ ବାଲି ଫୋପାଡି ଦଉଛି। ମୁଁ ସେ ଯୋଉ ଆଉ ଗୋଟେ ବୋ ଟିଗ୍ ବାଲା ଥିଲା ତା ଦିହରେ ବି ମୁଁ ଉପରେ ସେ ଯୋଉ ଇଏରେ ବସ୍ ବସିଥିଲେ ମୋ ସାଙ୍ଗ ତାଙ୍କୁ ଓଲଟେଇ ଦଉଛନ୍ତି ଖାଲି।
ଆଛା ଆଚ୍ଛା।
ତ ତାପରେ ଏମିତି ଭାଷ ବସି ବାସି ଭାସି ଖାଲି ତ ଭାସୁଥିଲୁ ଆଉ କେହି କାହାକୁ ବସେଇବାକୁ ଦଉନଥିଲୁ କୋଉଠି। ଯିଏ ଆସିଲା ତାକୁ ପେଲ।
ହୁଁ
ସେଇ ସବୁ ଚାଲିଥିଲା ଆଉ। ଭାସି ଭାସି ଭାସି ଭାସି ଆଞା।
ଏତେ ସବୁ କାଣ୍ଡ କାରଖାନା ଆପଣ କରିଚନ୍ତି।
ଆଜ୍ଞା ଆଜ୍ଞା।
ଘରେ ପୁଣି ନ କହିକି।
ଆଜ୍ଞା ଆଜ୍ଞା ଘରେ କହିଦେଲେ ଛାଡିଥାନ୍ତେ କିନ୍ତୁ କଣ କହିଲେ ଟିକେ ଚୁଲ ନ କହିକି ଜି ଯିବାର।
ଆଛା ଆଚ୍ଛା ହୁଁ।
କହିଥିଲେ ଛାଡ଼ି ଦେଇଥାନ୍ତେ କିନ୍ତୁ ଆମ୍ଭେ ଥିଲା କି ନାଇଁ ନ କହିକି ଯିବାର ଏକ୍ସପେରିଏନ୍ସ।
ଆଛା ଆଚ୍ଛା ହୁଁ।
ଆଜ୍ଞା ସେଇଠି ସେଇଆ ହଉଛି କଥା ଆଉ।
ତାହେଲେ ଆପଣ କଣ ଖାଇଲେ କୁହନ୍ତୁ।
ଆମ୍ଭେ ଖାଇଲୁ ସେ କାଲି
ଆଜି
ଆଜି ତ କହିଲେ ଅଣ୍ଡା ଆଉ ଭାତ ଖାଇଲି କାଲି ଖାଇଥିଲୁ ଆମେ ଚିକେନ ବିରିୟାନୀ। ତାପରେ ସ୍ନାକ୍ସ ହେରିକା ଦିଆ ହେଇଥାନ୍ତା ଆମେ ତ ପଳେଇ ଆସିଲୁ ଆଉ।
ହୁଁ।
ଆଉ ଟିକେ ରହିଥିଲେ ହେଇଥାନ୍ତା ପୁରା ରାତି ଯାଏ ଯେହେତୁ ଆମ୍ଭେ କହି ନଥିଲୁ ତ ଆମ୍ଭକୁୁ ଶୀଘ୍ର ଫେରିବାର ଥିଲା ସେମିତିରେ ଆମେ ଯାଇଥିଲୁ ମୁଁ ଯାଇଥିଲି ଏସେ ସମସ୍ତେ ସାଙ୍ଗ ଜଣ ବି ଯାଇଥିଲେ ସକାଳ ଆଠ ତଥାପି ଗଲେ ଆସିଲେ ଘରକୁ ସାତଟାରେ ସାତଟା ସାଢେ ସାତଟା ହେଇଯାଇଥିଲା।
ଆଜ୍ଞା ଆଜ୍ଞା।
ଏଇ ସବୁ କଥା ଚାଲିଥିଲା ଆଉ। ସେମାନେ ବୁଡି ବୁଡି ବୁଡି ବୁଡି କାଲି ରାଗିଯାକ ଲାଗୁଥିଲା ଖାଲି ସେ ସାଙ୍ଗଙ୍କୁ ସେ ଯେମିତି ଭାୁସୁଛନ୍ତି।
ଆଚ୍ଛା ଆଚ୍ଛା ହୁଁ। ଆଉ କୁହନ୍ତୁ।
ଆପଣ କୁହନ୍ତୁ ଆପଣ କଣ କାଣ୍ଡ କରନାମା କରିଚନ୍ତି କି ନାହିଁ।
ମୁଁ କିଛି କରିନି ସତରେ କାଣ୍ଡ କାରଖାନା କିଛି ବି କରିନି ଘର ଲୋକଙ୍କୁ ନ ଜଣେଇକି ତ କିଛି ବି କରିନି।
ଆପଣଙ୍କୁ କରିବାକୁ ଇଚ୍ଛା ଅଛି ନା ନାହିଁ।
ଇଚ୍ଛା ତ ସେମିତି ନାହିଁ ଦରକାର ପଡ଼ିଲେ ତ କରିବାକୁ ପଡ଼ିବ।
ଆଜ୍ଞା ଆଜ୍ଞା ଆଉ କରନ୍ତୁ ମଜା ଆସିଯିବ ପୁରା।
ହୁଁ।
ଯଦି ଗୋଟିଏ ଥର ଲାଇଫ୍ ଆସୁଛି କି କେତେବେଳେ ଯିବ ସେଇଟା ଠିକ ଠିକଣା ନାହିଁ ତ ଜେତ ଯେତିକି ଦିନ ବଞ୍ଚୁଛ କିଛିତ ଗୋଟେ ଏମିତି କରିଥାଅ ନହେଲେ ନାଇଁ ହଁ ଦେଖ ତମେ ବୁଢା ବୁଢା ବୁଢୀ ଯେତେବେଳେ ହେଇଯିବ ତମ ନାତି ମାନଙ୍କୁ ତମେ କଣ କାହାଣୀ ଶୁଣେଇବ ତମ ଯବାନୀ ର
ହଁ ହଁ ଠିକ କଥା।
ଠିକ କଥା କି ନାଇଁ?
ହୁଁ ହୁଁ ହୁଁ।
କେତେ ଡେୟାରିଂ ଥିଲ କଣ ଥିଲ କେମିତି କଣ ହେଇଥିଲା ଆ ଯଦି କାହାଣୀ ହିଁ ନଥିବ ତାହେଲେ ଗଲା ନିଜର ଗୋଟେ ଲାଇଫ୍ ର ଗୋଟେ ଚାପ୍ଟର ବନାଅ ଭାଇ ସେ ଚାପ୍ଟରରେ ଖାଲି ନିଜକୁ ରଖ।
ହୁଁ ହୁଁ ଠିକ୍ କଥା।
ଆଜ୍ଞା ଆଜ୍ଞା ମୁଁ ସେଇ କଥା କହୁଥିଲି ଆପଣଙ୍କୁ। ତ ଆପଣ ମଧ୍ୟ କିଛି କାଣ୍ଡ କାର୍ନାମା କରନ୍ତୁ କରିକି ନିଶ୍ଚିନ୍ତ ଭାବରେ ପୁରା ମଜ୍ଜା ନିଅନ୍ତୁ ଆଜ୍ଞ ଆଜ୍ଞା ନିଶ୍ ଚିନ୍ତ ଭାବରେ ମତେ ଜଣେଇବେ ଯେବେ କରିବେ କାରଣ ମୁଁ ଆପଣଙ୍କୁ ଇନସ୍ପିରେସନ ଦୋଉଛି ନା ସେଥିପାଇଁ।
ହଁ ହଁ। ଏତେ ଭଲ ଜ୍ଞାନ।
ଆଜ୍ଞା ଆଜ୍ଞା ମୁଁ ସେଇଆ ଏଇନା କହିଥାନ୍ତି ଏତେ ଭଲ ଇନ୍ ଇନସ୍ପିରେସନ୍ ଏତିକି ଯଦି ମୁଁ ପାଠ ପଢା଼ରେ ଦେଇ ଦେଇ ଥାନ୍ତି ତାହେଲେ ଭଲ ହେଇଥାନ୍ତା।
ହୁଁ।
କିଦ୍ ନା ମୋର ତ ଚୁଲ୍ ଚୁଲ୍ ବାଚୁଚି।
ହଁ ହଁ।
ଆଜ୍ଞା ତ ଏଇ ସବୁ କଥା ଆଉ ଆପଣଙ୍କର କି ସେଇ ଇଏରେ କିଛି ପ୍ଲାନିଂ ତ ହେଇଥିବ କ୍ୟାନ୍ ସେଲ୍ ମଧ୍ୟ ବୋହୁତ୍ ହେଇଥିବ।
କଣ?
ଆପଣଙ୍କର ଫ୍ରେଣ୍ଡସ୍ ଗ୍ରୁପ୍ ରେ ପ୍ଲାନିଂ ବି ବୋହୁତ୍ ହେଇଥିବ କ୍ୟାନ୍ ସେଲ୍ ବି ବୋହୁତ୍ ହେଇଥିବ ଏବେ ଯୋଉ ନୂଆ ନୂଆ ହେଇଛି ଯୋଉଟା।
ପ୍ଲାନିଂ ହଁ ହେଇ ଛି କେତେ ପ୍ଲାନିଂ ହେଇକି କଟି କ୍ୟାନ୍ ସେଲ୍ ବି ହେଇଚି।
ଆଜ୍ଞା କଣ କହିଲେ ଆପଣ?
କହିଲି ହଁ ପ୍ଲାନିଂ ହେଇଛି କ୍ୟାନ୍ ସେଲ୍ ବି ହେଇଛି।
କୋଉଟା ସକ୍ସେସ୍ ହେଇଛି ନା ହେଇନି?
ଉଁ ନାଇଁ।
କୋଉଟା ସକ୍ସେସ୍ ହେଇନି କୁଆଡ଼େ କୁଆଡ଼େ ପ୍ଲାନିଂ କରୁଥିଲେ କଉ ନାହାନ୍ତି ଟିକେ?
ନନ୍ଦନକାନନ ଯିବାର ପ୍ଲାନିଂ ହେଇଛି। ଅଲଗା ଜାଗାରେ ବି ପ୍ଲାନିଂ ହେଇଚି ଧଉଳି ଯିବାର ପ୍ଲାନିଙ୍ଗ୍ ହେଇଚି। ସବୁ କିଛି ସକ୍ସେସ୍ ହେଇନି ଖାଲି ହେଇଛି ପ୍ଲାନିଙ୍ଗ୍। ସକ୍ସେସ୍
ଆଜ୍ଞା ଆଜ୍ଞା କିଏ କିଏ ଯିବେ ବୋଲି ପ୍ଲାନିଂ କରିଥିଲେ ଟିକେ କହିଲେ ଆମ୍ଭେ ଆ ପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତୁ କିଛି ତ ନାହିଁ କହିବାକୁ ନା କହିବାକୁ ତ କିଛି ଗୋଟେ ପଡ଼ିବ।
ସିଏ ତ ସିଏ ଆମ ପୂର୍ବ ଟିଉସନ୍ ର ଆଉ କୋଚିଂ ର।
ଆଜ୍ଞା ଆଜ୍ଞା। ଆପଣ କଣ ଏବେ ଗୋଟିଏ ଜାଗାରେ ପଢ଼ୁଛନ୍ତି? ଆଜ୍ଞା କଣ କହୁଛନ୍ତି?
ମୁଁ କହିଲି ଏବେ ସମସ୍ତେ ଅଲଗା। ହେଇଯାଇଛନ୍ତି ହୁଁ ହୁଁ ସମସ୍ତଙ୍କର ପାଠ ପଢ଼ିବାର ଲାଇନ୍ ଅଲଗା ହେଇ ଯା
ଆଜ୍ଞା ଆଜ୍ଞା ମୁଁ କିନ୍ତୁ ପଚାରୁଛି ଆପଣଙ୍କ କଲେଜରେ କିଛି ହେମ୍ ତି କିଛି ହେଇନି?
ନା କଲେଜରେ କଲେଜ ପ୍ଲାନିଂ ସେମିତି କିଛି ହେଇନି କାରଣ ଆମେ ତ ପ୍ରାୟ ପ୍ରାୟ ଫାସ୍ ସେମିଷ୍ଟାର୍ ଟା ଆମେ ଯାଇଥିଲୁ କାରଣ ଆମେ ଆମେ ଯଦି କଲେଜ କୁ ଭିତରକୁ ଏଣ୍ଟ୍ରି କରିବୁ ତ ବାହାରକୁ ଆସିବାକୁ ହେଲେ ଟିଚରଙ୍କର ସିଗ୍ନେଚର ଦରକାର ଆମ କୋଡ଼ି ନେଟର ମାନଙ୍କର। ତ ସିଏ ତ ବିନା ରିଜନ୍ ରେ ଛାଡ଼ିବେନି ବାହାରକୁ ତେଣୁ କରି ଆମେ କିଛି ପ୍ଲାନିଂ କରୁନା।
ଏମିତି ପ୍ଲାନିଂ କରିନାହାନ୍ତି କି ହଁ ଆସିବା କଲେଜ୍ କିନ୍ତୁ କଲେଜ୍ ଭିତରକୁ ଯିବା ନାହିଁ।
ଓ ଆମେ ତ କଲେଜ୍ ଭିତରକୁ ଥରେ ଗଲା ପରେ ତୋମେ ବାହାରକୁ ଆସିବାକୁ ହେଲେ କୋଡିନେଟର୍ ଙ୍କର ସିଗନେଚର୍ ଦରକାର ଏ ସିଗନେଚର୍ ଦରକାର। ବାହାରକୁ କରୁନା। ହଁ। ହାଲୋ। ହ୍ୟାଲୋ।